ହାଲୋ।
ହଁ କଣ କରୁଥିଲେ?
ଆଉ ଆପଣ?
ହଁ ମୁଁ ବି ଏଠି ବସିଥିଲି, ଆଉ ଖାଇସାରିଲେଣି?
ହଁ ସନ୍ଧ୍ୟା ବେଳେ ତ ଟିକେ ଚାହା ଆଉ ବିସ୍କୁଟ ଖାଇକି ଖାଉଥିଲି ଆଉ।
ଓହୋ ଆଉ ଦେହ ଭଲ ଅଛି?
ଆମ ଆଡ଼େ ତ
ଟିକେ ମାନେ ଠିକରେ ଶୁଭୁ ନାହିଁ।
ନାଇଁ ଆପଣଙ୍କ ଭଏସ ଟିକେ ମାନେ ଯୋଉ ନେଟୱାର୍କ ପ୍ରୋବ୍ଲେମ ହଉଛି ସେଥିଲାଗି କ୍ଲିଅର୍ ଶୁଭୁ ନାହିଁ।
ଏବେ ଶୁଭିଲା?
ହଁ ଆଉ ଟିକେ ନେଟୱାର୍କକୁ ଆସନ୍ତୁ।
ହଁ।
ହାଲୋ।
ଏବେ ଆପଣଙ୍କ ମୋ ବା ଶୁଭିଲା କି?
ମାନେ କ୍ଲିଅର ଶୁଭୁଛି, ହେଲେ ଅଧାରେ ଟିକେ ରହିଯାଉଛି।
ହଁ ଏଇଟା ଯୋଉ ବର୍ଷା ହୋଇଛି ନା ସେଥିପାଇଁ।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଭଲ ଅଛନ୍ତି।
ଉଁ।
ଆପଣ ତ ଜାଣିଥିବେ ଯେ ଦୀପାବଳି ଆମର ଆସିବା ମାନେ ଦୀପାବଳି ମାସେ ଥିବ ଯୋଉ ଶ୍ରାଦ୍ଦ ଦିଆଯାଏ, ବଡ ବଡୁଆଙ୍କୁ ପିଣ୍ଡ ଦିଆଯାଏ। ହଁ ଆମ ଆଡେ। ସେମତି ମାନେ ଦୀପାବଳି ଥିବ ମାସେ ତା ପୂର୍ବରୁ ଦିଆଯାଏ ସାଦ୍ ତ ତାପରେ ଦୀପାବଳି ଦିନ ବଡ ବଡୁଆଙ୍କୁ ମାନେ ବାଟୋଇ ଦିଆଯିବ ଆଉ। ପିଠା ପଣା ସବୁ ହୁଏ ତାଙ୍କୁ ପୂଜା ଅର୍ଚ୍ଚନା କରିକି କାଁଉରିଆ ଧରିକି କା ବାଟି ଧରିକି ବାଟେଇ ଦିଆଯାଏ। କାମ ମୋ ଓପରେ। ଯ ଆମର ଯୋଉ ଦୀପାବଳି ସେଇ ଯୋଉ ଥିବ ମୁଁ ମାନ ଆଗରୁ ହିଁ ସାତ ଦଶ ଦିନ ଆଗରୁ ଘର ଦ୍ୱାର ସଫା ହେଇଯାଇଥାଏ। ହଁ ମଦେବୀ ହେଇଚି। କଣ ହେନା ଆମେ ପଳାଉଚୁ ଛାତ ଉପରେ ମାନେ ଲିଚୁ ଆମେ ଦୀପଲଗଉ ଦୀପ ଯଳଉ ବି ନୁହଁ କିନ୍ତୁ ଆଉ ଟିକେ ରଙ୍ଗୀନ୍‌ କରିବା ପାଇଁ ଆମେ ଲିଚ୍ ଲିଚୁ ଲାଇଟ୍ ସବୁ ଲଗେଇ ଦେଉ। ସେଟା ଲାଗିଦେଇଛି ତାପରେ ଦୀପାବଳି ଦିନ ପୁରା ଦୀପ ଆଉ ମହଁବତୀ। ହଁ ମୋ ଠାକୁରଙ୍କୁ ତ ମୁଁ ପୁରା ସଯେଇ ଥାଉ ଘର ବାଟମୁହଁ। ଆଉ ସଯଉ ବାଣ ଆଣିକି ଆଉ ଯେମତି ଝର୍ଝରିଆ। ଆଉ କୁମ୍ପି ବାଣ। ଆଉ ଯୋଉ ବମ୍ ଗୁରା ଆଣି ପହଞ୍ଚିଲେ। ପ ବାଣ ମାନେ ଆହୁରି ଯୋଉ ବହୁତ ବାଣ ଯୋଉ ଦିଆସିଲ ବାଣ ରସୁଣ ବାଣ। ଛୁଆଙ୍କ ପାଇଁ ବହୁତ ପ୍ରକାରର ଭଣ ହୁଁ ବଜାରରୁ ମିଠା ଆଉ ଘରେ କିଛିଟା କରିକି ମାନେ ଆମ ସାଇ ପଡିସା ଯେହେତୁ ଦୀପାବଳି ଯୋଉ ଆଲୋକର ପର୍ବ ତ ସେମାନେ ଏଥିରେ ବା- ଖୁସି ଟା ମିଳୁ ମୁଁ ସବୁ କଣ କରୁ ସାଇ ପଡିସା ବି ମିଠା ବାଣ୍ଟୁ ସବୁ। ସାଙ୍ଗ ହେଇକି ବାଣ ପୁଟଉ ଆପଣ କେମତି କଣ ପାଳନ କରନ୍ତି ଦୀପାବଳି।
ଆମ ଆଡେ ଯୋଉ ଆପଣଙ୍କ ଆଡେ କଣ ମାସେ ପୂର୍ବରୁ ଯୋଉ ହଉଚି ଡାକନ୍ତି ମାନେ ଯଉ ଆମ ଜେବା ଯିଏ ରହିଲେ ତାଙ୍କ କଣ ମାନେ ତାଙ୍କ ବାପା ମା ତାଙ୍କ ଯୋଉ ଜେଜେବାପା ଜେଜେମା ଏମିତି ଙ୍କୁ ଡାକନ୍ତି ହେଲେ ମାନ କଣ କହଲେ ଆମ ଆଡେ ସେମିତି ନୁହଁ। ନା ଆମ ଆଡେ ଚାରି ଦିନ ଥିବ ନଲେ ଆଠ ଦିନ ଥିବ ମାନେ ଏଇ ଟାଇପ୍ ର ହୁଏ ଆଉ। ଚାରି ଆଠ ଦିନ ଥିବ ଏମିତି ତାଙ୍କୁ ଡକାହୁଏ ମାନେ ମାନେ ଯେଉଁ ତାଙ୍କ ସିଏ ଆସିବେ ବୋଲି ବି ମାନେ ଆମର ଯଉ ହଉଚି ପ୍ରସ୍ତୁତ ହୁଏ ମାନେ ତାଙ୍କ ମାନେ ସେ ଆସିବେ ବୋଲି ଘର ଦ୍ବାର ସବୁ ପରିଷ୍କାର ପରିଛନ୍ନ ହେଇ ମାନେ ଯୋଉ ସି ଯେତେକ କପଡା ଥିବ ସବୁତକ ମାନେ ଯେତେକ ବେଡସିଟ୍ ବ୍ଲାଙ୍କେଟ୍ ଯାହା ସବୁ ଥିବ ତାକୁ ସବୁ ସବ୍ ସଫା କରିକି ମାନେ ରଖାଯାଇଥାଏ ଆଉ ଯୋଉ ହଉଛି ଘର ଝଡା ହବ ଘର କଲର କରାହେବ ଆଉ ଏମିତି ମାନେ ଯଉ ହଉଚି କଣ ଯୋଉ ହଉଚି ପୁରା ନିଟ ଆଣ୍ଡ କ୍ଲିନ କରିକି ଡାକି ସିଏ ଯଉ ଯେତିକି ମାନେ ଚାରି ଦିନି କି ଆଠ ଦିନି କେମିତି ଛଅ ଦିନି ସେ କେତେ ଦିନି ରହିବେ। ସେ ଯୋଉ ରହିବେ ମାନେ ଯୋଉ ଆମର କଣ ମାନେ ମୋର ଯୋଉ ବାପା ହେରିକି ମାନେ ଚାରିଭାଇ ସିଏ କହିଲେ ଯୋଉ ସିଏ କଣ ମାନେ ଚାରି ଭାଇ ଆମର ଅଲଗା ଅଲଗା ହେଇ ମାନେ ସେ ଯେତିକି ଦିନ ରହିବେ ଆମର ମାନେ ସମସ୍ତେ ମାନେ ଏକାଠି ଖାଇବେ ମାନେ ଗୋଟେ ହାଣ୍ଡିରେ ଚାଉଳ ପଡ଼ିବ ଗୋଟେ ହାଣ୍ଡିରେ ତର କାରୀ ହବ ଭଜା ଯାହା ହବ ସମସ୍ତଙ୍କ ଗୋଟେ ଜାଗାରେ ହବ। ଆଉ ଯୋଉ ହଉଛି କଣ ମାନେ ଯୋଉ ଦିନ୍ ମାନେ ଖାଇସାରିଲା ପରେ ମାନେ ଡ୍ରେସ ପାଲଟିବେ ନହେଲେ ଖାଇ ସାରିଲା ପରେ ଆଉ ଯଉ ହୋଉଛି କଣ ଭିତର ଘର ଆଉ ପଶିବେନି ଯେମିତି ଅଇଁଠା ହେବେନି ନହେଲେ ବାହାରେ କୁଆଡେ ଯଦି ବୁଲିକି ଯାଇିଥିବେ ପୁଣି ଆସି ଡ୍ରେସ ପାଲଟିବେ। ମାନେ ଯୋଉ ଘରେ କଣ କହୁନ୍ତି ଠାକୁର ଅଛନ୍ତି ନା ମାନେ ତ ସେଥିଲାଗି ଆଉ ଯୋଉ ହଉଛି ମାନେ ମାନେ ପାଲଟା ଡ୍ରେସ ରେ ଆଉ ଘରେ ରହି ହବ ନାଇଁ। ଆଉ ସକାଳୁ ସମସ୍ତେ ଗାଧେଇବେ ଆଉ ଯାଇକି ମାନେ ସକାଳୁ ସମସ୍ତେ ଗାଧେଇବେ ମାନେ ଯାଇଁକି ତାଙ୍କୁ ଫାଷ୍ଟ ପ୍ରଣାମ କରିବେ ତାପରେ ସିଏ ମାନେ ଯେଉ ସେ ମାନେ ରୋଷେଇ ହେବ ସିଏ ପ୍ରଥମେ ଖାଇବେ ତାପରେ ଯାଇକି ଆମେ ଖାଇବୁ। ଏମିତି ଆଉ ତାପରେ ଯୋଉ ହଉଛି ଲାଷ୍ଟ ଦିନ ଆମର ଯୋଉ ହଉଛି କଣ ମାନେ ଦୀପାବଳି ଦୀପ୍ ଦୀପାବଳି ଦିନ ଯୋଉ ହଉଛି କଣ ଆମର ଯୋଉ ହୋଉଚି ଯୋଉ ଲୋକ ମାନେ ଚାରିଆଡେ ଯୋଉ ଲିଚୁ ମହଁବତୀ ଆଉ ଯୋଉ ହଉଛି କଣ ଦୀପ ଫିପ ମାନେ ଦୀପ ଲଗେଇକି ରଙ୍ଗୋଲି କରିକି ଆଉ ମାନେ ଯୋଉ ହଉଛି କାଉଁରିଆ କାଠିରେ ଗୋଟେ କେମିତି ଟି ପ୍ରକାର। ର ଗୋଟେ କରନ୍ତି ତାପରେ ସେଇଟାକୁ ନେଇକି ଯୋଉ ସେ କଣ ଆମ ଯୋଉ ଭିତର ଘରେ ରହିଲା ଯୋଉ ଇଶ୍ ଇଶାନ ରହିଲେ ସେଇ ଇଶାନରେ ରହନ୍ତି ସେଇ ଇଶାନରେ ଯୋଉ ହଉଚି କଣ ମାନେ ଯୋଉ ହଉଚି ସେଠି ଗୋଟେ ଦୀପଟେ ଲଗାନ୍ତି ତାଙ୍କୁ ଯୋଉ ମୋ ଜେଜେ ବାପା ଯୋଉ ହୋଉଚି କଣ ମାନେ ଯୋଉ ହଉଚି ସେ କଣ ଗୋଟେ ବଡ ବଡୁଆ ଗୋଟେ ଗୀତ ଗାଇକି ଏମିତି ତାଙ୍କୁ ଯୋଉ
ସମସ୍ତେ ମାନେ ଗୋଟେ ଗୋଟେ ଧରୁ କାଉଁରିଆ କାଠି। ମାନେ ଗୋଟେ ଗୋଟେ ରୁହ ତ ସେଇ ଯୋଉ ଟି ପ୍ରକାରର ଏମତି ମଞ୍ଚେ ନେଇକି ତାଙ୍କୁ ଏମତି ଟି ଆକାର କରାହେଇଥିବ ଆଉ। ସେ ତକ ନେଇକି ମାନେ ଯୋଉ ହଉଚି ତାଙ୍କୁ ମାନେ ସେଇ ଯୋଉ ଦୀପ ଆଗରେ ଲଗେଇବୁ। ସିଆଡୁ ଯୋଉ ହୋଉଚି ଦୀପରେ ନିଆଁ ଲାଗିବ ଏ ଦୀପରେ ନିଆଁ ଲାଗିବନିତ ସେ କାଉଁରିଆ କାଠିରେ ନିଆଁ ଲାଗିବ ତାପରେ ତାକୁ ଆମେ ଧରିକି ଆସୁ ଯୋଉ ବାହାରକୁ ଧରିକି ଆସୁ ଗୋଟେ ବଡ ବଡୁଆ ଗୀତ ଗୀତ ଗାଇକି ଧରିକି ଆସନ୍ତି। ସେଇଠୁ ତାପରେ ଯୋଉ ହଉଛି ତାପରେ ବାଣ ଫାଣ ଫଟେଇକିନି ତାପରେ ଯୋଉ ହୋଉଚି ଭାଇ ହେରିକାତ ବମ ଫମ ବାଣ ଫୁଟାନ୍ତି ଆଉ ଆମେ ସବୁ ଯୋଉହଉଚି ଫଟଉ ଏଇ ଝିର୍ ଝିରିଆ ହଗ ବାଣ ଏମିତି କୁମ୍ପି ଆଉ ଯୋଉ ଏବେତ ଯୋଉ ଡିଆସିଲି ବାଣ ଶୀଗାରେଟେ ବାଣ ରସୁଣ ବାଣ ରସୁଣ ବାଣତ ସବୁଠୁ ବଢିଆବାଣ ଆଉ ଏମିତି ଆଉ ଛୋଟ ଛୁଆଙ୍କ ପାଇଁ ଆଉ ଆମର ଯୋଉ ହଉଚି ପିଠା ହୁଏବି ଯୋଉ ହଉଚି କାକରା ପିଠା ହୁଏ। ଆଉ ଖିରି ହୁଏ ଆଉ ଆରିସା ହୁଏ ଆଉ ଯୋଉ ହଉଚି କଣ ମାଲପୁଆ ହୁଏ। ଏମିତି ହୁଏ ଆଉ ଆଉ ଆପଣଙ୍କ ଆଡେ କଣ ପିଠା ହୁଏ?
ଆମ ଆଡେତ ଚାଉଳ କାକରା ଆମର ଭୋଗ ଦିଆଯାଏ ଦୀପାବଳିକି ବଡ ବଡୁଆ ମାନଙ୍କୁ ଆମର ପୂର୍ବରୁ ଅଛି ଚାଉଳ କାକରା ହୁଏ ଆଉ ଚାଉଳ କାକରାରେ ସେ ତ ଆମର ସୁଜି କାକରା ହବ ତା ସହିତ ଆମର ଆହୁରି ଚିତଉ ପିଠାହୁଏ ଆଉ ରସମଲେଇ ହୁଏ। କ୍ଷୀରଗଜାବି ହୁଏ ଆଉ ସବୁ ଆମର ଭୋଗ ଦିଆଯାଏ ଆଉତ ଆମେ ରସଗୋଲା ଆଉ ଲଡୁ ଆଉ ଖାସ୍ତା ପେଡା ସେରାସବୁ ବଜାରରେ କିଣିକି ଆଣିଥାଉ ମାନେ ପକେଟ କରିକି ସବୁ ପ୍ରକାର ମି ଗୋଟେ ଗୋଟେ ପକେଟ କରି ଯେହେତୁ ସାହି ପଡିସାରେ ଆମେ ଦଉ ଆଲୋକର ପର୍ବ ସମସ୍ତିକି ଖୁସି ମିଠା ମାନେ ବଣ୍ଟାଯାଏ ଆଉ ଆମେ ଆକାଶ ଦୀପବି ଛାଡୁ ଆକାଶ ଦୀପତ ବୋହୁତ ଖୁସି ଲାଗେ ଯେତେବେଳେ ଦେଖିବେ ମାନେ ଆକାଶ ପଥମେ ନିଆଁ ଲାଗିଯିବ ମାନେ ଟିକେ ପବନହବ ଅଧିକ ଉପରକୁ ଆକାଶକୁ ଉଡିବ ସେତେବେଳେ ଆଉ ଗୋଟେ ଗୋଟେ ଦୀପତ ଆମର ମାନେ ଯୋଉ ପାଖରେ ଗଛ ଅଛି ସେଥିରେ ବାଡେଇ ହେଇକି ପଡିଯାଏ ନହଲେ ତଳେ ଖସିଯାଏ ସେଇଟା ଭାରି ଦୁଃଖ ଦୁଃଖ ଲାଗେ ଜଳିଯାଏ ଦୀପ ଆଉ ଗୋଟେ ଗୋଟେ ଆକାଶଦୀପ ବୋହୁତ ଦୂର ଦୂରକୁ ଯାଏ ମାନେ ଦେଖାଯାଏନିତ ପବନ ଯୁଆଡେ ଥିବ। ତାର ବିପରୀତ ଦିଗକୁୁ ଛାଡିଦେଲେ ମାନେ ସେ ବଢିଆ ଭାବସେ ସେ ଉଡିକି ମାନେ ଭଲ ଭାବରେ ଯାଏ ଆଉ ଆମ ଘରେବି ଛୋଟ ଟ୍ ପିଲାମାନେ ଅଛନ୍ତି ସେମିତିରହେ ରସୁଣ ବାଣ ଯେମିତି ଆମ ପୁଅଅଛି ସେ ରସୁଣ ବାଣ ଫୁଟେଇବାକୁ ବୋହୁତ ଭଲପାଏ। ଆଉ ଖାଲି ଦୀପାବଳି ହିଁ ନୁହେଁ ତାର ମାନେ ସବୁବେଳେ ସେ ଖାଲି କହେ ମତେ ରସୁଣବାଣ କୋଉଠୁ ଅଛି ଛାଣିକି ଦିଅ ତ ସେତ ଛୋଟ ପିଲା ବୁଝିପାରୁନି ଯେ ରସୁବାଣ ସବୁ ଟାଇମିରେ ମିଳେନି କାରଣଏଟା ଦୀପାବଳି ଟାଇମିରେହିଁ ବାଣଟା ମିଳେ ଆଉ କେତେବେଳେ କେମିତି ଏମିତି ମିଳିଯାଏ। ସେ ଆମ ଘରଦ୍ୱାର ପୁରା ଅସନା କରିଦିଏ ସବୁବେଳେ ରସୁଣ ବାଣ ଫୁଟେଇକି ଆଉ ସେ ଆମ ପୁଅବି ଝିରି ଝିରିଆବି ଫୁଟାଏ ମାନେ ଛୁଆଙ୍କର ସେଇଟାରେତ ଗୋଟେ ଖୁସିନା ଦୀପାବଳିରେ ବାଣ ଫୁଟେଇବା ଆଉ ସବୁ ଆଉ ଆମଘରେ କଣ ହୁଏନା ବଡ ଲୋକ ମାନେ ଛୋଟ ପିଲା ମାନଙ୍କୁ ସମସ୍ତେ ଉପହାର ଦିଅନ୍ତି ଯେହେତୁ ଦୀପାବଳି ଆଉ ମୋତେବି ଏଇବର୍ଷ ଦୀପାବଳିରେ ମୋଦେଇ ମତେ ଗୋଟେ ଭଲ ଶାଢୀ ଦେଇଥିଲେ। ଯାହା ମତେତ ଯେହେତୁ କଳାରଙ୍ଗର ଶାଢୀ ବହୁତ ପସନ୍ଦ ସେ ମୋପାଇଁ ଆଣିକି ଆସିଥିଲେ। ଆଉ ମୁଁବି ମୋରବି ଯୋଉମାନେ ଛୋଟ ମାନେ ଆମ ଯେମିତି ଆମ ଛୋଟ ପୁଅଅଛି ତ ମୁଁବି ତାକୁ କୁ ଗୋଟେ ଖେଳନା ଦେଇଥିଲି ଏମତି ବଡ ଲୋକ ଲୋକମାନେ ମାନେ ଆମର ବଡ଼ ଲୋକମାନେ ଗୁରୁଜନ ମାନେ ଯାହା କରିବେ ଆମେ ତାଙ୍କଠୁ ସେଇଟାହିଁ ଶିଖୁଛେତ ଆମେ ଯାହା କରଚୁତ ଆମର ଯୋଉ ଛୋଟ ଭାଇ ଭଉଣୀ ମାନେ ରହିଲେ ପୁତୁରା ଝିଆରି ରହିଲେ ସେମାନେ ସେଇଆ ଶିଖିବେ ଆଉ ତ ସେଟା ସେମିତି କରୁ ତା ତାପରେ ଦୀପାବଳି ଦିନ ଆମେ କଣ କରୁନା ଯେତେବେଳେ ବାଣଫୁଟୁ ମାନେ ବହୁତ ସ ସତର୍କର ସହିତ କାରଣ ଓ ଏଠି ପାଖରେବି ଲୋକଙ୍କର ଚାଳଘର ଅଛି ଯେହେତୁ ଯଦି ଆମେମାନେ ଖୁସି ପାଇଁ ବାଣଫୁଟ ଛେ ଯଦି ତାଙ୍କର ମାନେ ଦୁଃଖ ହେଇଯାଇପାରେ ଯଦି ବାଣର ମାନେ ନିଆଁ ଚାଳ ଉପରେ ପଡିବତ ନିହାତି ଜାଣିଥିବେ ଯୋଉ ଆକାଶ ଦୀପ ଆମେ ଛାଡୁଛୁ ମାନେ ଏପଟୁ ଯୋଉ ଫାଙ୍କା ପଡିଆରେ ହିଁ ଯାଇକି ଛାଡୁ। କାରଣ ନଛାଡିଲେ ଯୋଉ ଚାଳ ଉପରେ ଯଦି ପଡିଯିବ ନା ସବୁ ତାଙ୍କର ଜଳିକି ନଷ୍ଟ। ହେଇଯିବ ଘର ତ ସେଥିପ୍ରତି ବି ଧ୍ୟାନ ରଖିବା କଥା। ଆଉ ଛୋଟ ଛୁଆଙ୍କୁ ବାଣ ଦୀପାବଳି ରେ ଦେଲାବେେଳେ ସେଠି ବିି? ମାନେ ଆପଣ ନିହାତି ବଡ ଲୋକ ଯି ତାଙ୍କ ପାଖରେ ରହିବା ଦରକାର କଣ ହାତ ହାତ ପୋଡି ପୋଡା ଯିବ ଆଉ ଦିପାବଳୀ ରେ ଆମର ତ କଣ କଣ ସେ ଯୋଉ ବଡ ବଡୁ ଯେତେବେଳେ ଆମର ବି ବାଟା ଯାଏ ମାନେ ଆମେ ଘରର ସମସ୍ତେ ଛୋଟ ବଡ ଆମର ବି ଇସାନା କୋଣରୁ ମାନେ ଦୀପଟେ ଲାଗିଥିବ ସେଇ ଦୀପରୁ ହିଁ ଆମେ ସେଇ ଯୋଉ କାଉଁରିଆ କାଠିରେ ସବୁ ନେଇକି କାଉଁରିଆ କାଠି ଧୂପ ଚନ୍ଦନ ଦେଇକି ଆମର ପୂଜା ହେଇଥାଏ ସେଇଠୁ ଆଣିକି ନେଇକି ବା ମାନେ ଆମ ଘର ବାଟ ମୁହଁରେ ଗୋବରରେ ଗୋଟେ ଜାଗାରେ ଲିପା ହେଇଥାଏ। ଆଉ ସେଇଠି ଝୋଟି ହଉ ବା ମୁରୁଜ ହଉ ଯାହା ବି ପଡିଥାଏ ସେଇଠି ଗୋଟେ ଦୀପ ଲାଗି ତ ଗୋଟେ ମହମବତୀ ଲାଗିଥାଏ ତ ସେଇଠିକି ଆମେ ନେଇକି ଯାଉ। ବଡ ବଡିଆଙ୍କୁ ଆମର ବି ଗୋଟେ ଗୀତ ଅଛି ଆମେ ସେଇଟା ବୋଲିକି ସମସ୍ତେ ନେଇକି ଯାଉ ଆଉ ସେଠି ବାଟେଇକି ସାରିଲା ପରେ ସମସ୍ତେ ଜୁହାର ହଉ। ଆଉ ଯୁଆରେ ହେଇକି ମୁଁ ତ ଆଗ ଧାଇଁକି ପଳେଇ ଆସେ କାରଣ ମତେ ଏଇ ଯୋଉ ବମ୍ ଗୁରା ବହୁତ ଡର ଲାଗେ। ତାର ଯୋଉ ଶବ୍ଦ ନା ମତେ ବହୁତ ଡର ଲାଗେ। ତାପରେ ସମସ୍ତେ ସେଠି କୁମ୍ପି ବାଣ ବି ଲଗାନ୍ତି ଆଉ କିନ୍ତୁ ଆମ ଘରେ ମାନେ କଣ ମୁଁ କେବଳ ବାଣକୁ ଡରେ ଆଉ ନହେଲେ ସମସ୍ତେ ବାଣ ଫୁଟାଇବାକୁ ଭଲ ପାଆ କୁହନ୍ତି ଦୀପାବଳି ରେ। ଆଉ ଦୀପାବଳିର ମାନେ ତ ଆଗ ଦୀପ କିନ୍ତୁ ଏବେ ଲୋକମାନେ କଣ ଯୋଉ ମାନେ ଅଲଗା ବଜାରରେ ଯୋଉ ଲାଇଟ୍ ମିଳୁଛି ଆଣୁଛନ୍ତି ହରି ଦୀପ ଲଗେଇବାକୁ ତାଙ୍କୁ କଷ୍ଟ ସୁନ୍ଦର ଲାଗୁଛି କିନ୍ତୁ ଦୀପ ମାନେ ବଜାର ରୁ ଲାଇଟ୍ ଲଗାାଅ ସୁନ୍ଦରତା ପାଇଁ କିନ୍ତୁ ଦୀପ ଦୀପ ନିହାତି ଲଗେଇବା କଥା କାରଣ ପୂର୍ବ କାଳରେ ତ ଆଉ ନଥିଲା ଆମର ସବୁ ଲାଇଟ୍ ଫାଇଟ୍ ନଥିଲା କିନ୍ତୁ ଦୀପ ମାଟି ଦୀପଟା ହିଁ ସବୁଠୁ ଶୁଭ ମନାଯାଏ ତ ଆମେ ବି ସେ ଦୀପ ଲଗଉ। ଆଉ ଦୀପ ଲଗେଇ ସାରିଲା ପରେ ଆଉ କଣ କର ନା ଆମ ଗାଁ ରେ ଯୋଉ ମନ୍ଦିର ମାନେ ବି ଅଛନ୍ତି ମାନେ ଘରେ ଦୀ ଦୀପ ଲଗେଇ ସାରିଲା ପରେ ପରେ ମ ମନ୍ଦିର ଯାଇକି ମାନେ ହନୁମାନ ମନ୍ଦିର ଅଛି ଆମେ ସେଠି ବି ଯାଇକି ଦୀପ ଲଗଉ ଗଣେଶ ଠାକୁରଙ୍କ ପାଖରେ ଏବେ ସେଠି ନାଗ ଠାକୁର ମାନେ ହେଇଛନ୍ତି ମୂର୍ତ୍ତି ତିଆରି ହେଇଛି ସେଠିବି ଲଗଉ ମଙ୍ଗଳା ମନ୍ଦିର ଯାଇକି ବି ଲଗଉ। ଆଉ ଗାଁ ମନ୍ଦିର ମାନଙ୍କରେ ଯାଇ ଲଗେଇଲେ ତ ବହୁତ ଶାନ୍ତି ଲାଗେ। ଆଉ ଦୀପାବଳି ଯେହେତୁ ଆଲୋକର ପର୍ବ ମାନେ ସବୁଆଡେ ଦୀପ ଲଗେଇକି ଆଲୋକିତ କରିବା ଦରକାର। କାରଣ ମନେ ସେଇଟା ଘରର ବାଟ ହଉ ବା ପଡ଼ିଶା ଘରେ ବି ହଉ ସମସ୍ତେ ଖୁସିିକି ଯଦି ଆମେ ମିଳିମିଶି ଯଦି ଦୀପାବଳି ପାଳନ କରିବେ ତାହେଲେ ଆଉ ସେଇ ପର୍ବ ଟା ଆହୁରି ଅଧିକ ସୁନ୍ଦର ହବ। ତ ମୁଁ ଏବେ ଟିକେ ରହୁଛି ମୋର ଟିକେ ପାଠ ପଢିବାର ଅଛି ମୁଁ ଆପଣଙ୍କୁ ପରେ ଫ୍ରି ହେଇକି କଲ୍ କରିବି।
ଆଜ୍ଞା।